ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା ସାର୍ ନମସ୍କାର ଆପଣ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ବହୁତ ଭଲ ଅଛି ଆଜ୍ଞା।
ଆଛା ଆପଣଙ୍କ ସେପଟେ ବର୍ଷା ହଉଛି?
ନାଇଁ ବର୍ଷା ତ ମେଘ ଉଠେଇଛି ଆଜି ସକାଳ ତ ସାଢେ଼ ଦଶ ଟା ଏଗାରଟା ହବ ସେତେବେଳେ ମେଘ ଉଠେଇଲା ବର୍ଷା ହଉଚି କିଛି ନାହିଁ ବହୁତ ଗରମ ହଉଛି ଗୁଳିଗୁଳା ପ୍ରବଳ ହଉଚି। ବର୍ଷା ହବାତ ନାଇଁ ଦୁଇ ଦିନ ହେଲା ଖରା ପ୍ରବଳ ହଉଥିଲା। ବର୍ଷା ହଉଚି? ଯାହାହଉ ଟିକେ ଥଣ୍ଡା ପାଇଗଲେ। ଆଛା ଆଛା ନାମ ସେ ବର୍ଷା ଟା କୁଆଡେ କେମିତି କଣ ହଉଚି ସବୁଡେ ତ ସମାନ ହଉନି। ଧରେ ଦିଅନ୍ତୁ ଏଠି ଆମ ଠେଇ ବର୍ଷା ହେଲେ ଆଉ ଦିଇ କିଲୋମିଟ ଦୁଇ କିଲୋମିଟର ପରେ ସେଠି ବର୍ଷା ହଉନଥିବ। ଏମିତି ପାଗଟା ବର୍ତ୍ତମାନ ଏମିତି ଚାଲିଚି ହୁଁ ଆଉ ଖାଇସାରିଲେଣି?
ବାପା ସାଉଁଟୁ ଟିକେ କମା।
ଆପଣ ଖାଇସାଲିଣି କଣ ଖୀ କଣ ଖିଆ ପିଇଆ କରିଥିଲେ କଣ?
ହଁ ଭାତ ଡାଲି ଭଜା ଶାଗ ଭଜା।
ହୁଁ। ଘରୋଇ ଖାଦ୍ୟ ପୁରା ଆଉ ଭଲ ଭଲ ସେଇଟା ଭା ଚୁଲି କେ ଖାଇବା ଟା ଠିକ୍ ଆଜିକାଲି ଯୋଉ ମସଲା ମସଲି ଖାଇଲା ମାନେ ବହୁତ ଅସୁବିଧା।
ସେଇଆ ତ ଆପଣ ଆଉ ଗଛ ପଛ ଲଗାନ୍ତି?
ହଁ ଗଛ ପତ୍ର ସେ ପିଲାବେଳେ ଏବେ ତ ପ୍ରେମେ କରୁଚୁ ସମାଳୁଚୁ ପିଲା ଥିଲେ ବାପା ଯେତେ ବେଳେ ଥିଲେ ତେ ବିଲ ବାଡିକି ଯାଉଚୁ ଆମେ। ଆଉ ସେତେବେଳେ
ଆଜ୍ଞା।
ଗଛ ଗୋଟେ
ଟାଇମିଂରେ ଲଗାନ୍ତି ନୁହେଁ।
ହଁ ହଁ। ପିଲା ଥିଲା ଲଗଉଥିଲି ଆଉ ଏବେ ବର୍ତ୍ତମାନ ତ ଏମତିଆ ହେନ୍ତି ଲଗା ଲାଗି ଇଏ କରୁନୁ। ହୁଉଁ।
ଆଜ୍ଞା।
ହୁଁ କିନ୍ତୁ ଗଛ ଆମକୁ ବହୁତ ଉପକା-ଉପକାର କରେ। ବର୍ତ୍ତମାନ ଦେଖୁନାହାନ୍ତି ଏଇ ସ୍ ମାନେ ସହର ହଉ ଗାଁ ଗହଳି ହଉ ଯୋଉ ଭଳିଆ ଗାଡି ମଟର ଯୋଉ ଭଳିଆ ମାନେ ହେଲାଣି ସବୁ। ଆଉ ବହୁତ ମାନେ ଧୂଆଁ ଧୂଇଁ ହେଇକି ମାନେ କ କଳକାରଖାନା ହଉ କିମ୍ବା ମିଲ୍ ଫିଲ୍ ହଉ ସବୁ ଧୂଆଁ ମାନେ ଆମର ଲାଗୁଚି ଆଉ ସେ ଜିନିଷ ଟା ଯେ ଯେତେ ପରିମାଣ ଗଛ ଜିନିଷ ରହିବ। ସହର ହଉ ଗାଁ ହଉ ଗଛ ରହିଲେ ସେଇଟା ଭଲ ସେଇଟା।
ହଁ ଗଛରୁ ଯେମିତି ଆମର ଅମ୍ଳଜାନ ମିଳିବା ହଉ ଆମର ଯୋଉ ଫଳ ଫଳ, ପନିପରିବା ତା ପରେ ମେନ୍ ତ ହେଲା ଅମ୍ଳଜାନ ଆଉ ସେଟା ହେଲା ବହୁତ ମାନେ
ସବୁ ଜିନିଷ ଟା ଆପଣ ଗୋଟେ ଜିନିଷ ଦେଖୁନାହାନ୍ତି ଗଛ ଗୋଟେ ଜିନିଷ‌ ହଁ ହଁ ମଣିଷ ସେ ଗଛରୁ ବହୁତ ଉପକାର ପାଉଚି। ଯାହା ଫଳରେ ଆପଣ ଦେଖୁନ୍ତୁ ଗୋଟେ ସଜନା ଶାଗ ଏବେ ମୁଁ ତ ଆଗରୁ ଏସବୁ ଜାଣିନଥିଲି‌। ଆପଣ ସଜନାର ଗଛ ଆପଣ ବାଇରେ ଅଛି। ତି ମାନେ ଥିବ ଦେଖିବେ ବର୍ତ୍ତମାନରେ ସେ ଯୋଉ ମଧୁମେହ ରୋଗ ହଉଚି ସିଏ କହୁଚନ୍ତି ସଜନା ଗଛ ମାନେ ପତ୍ରକୁ ତାକୁ ବାଟିକି ତା ରସ ପିଅନ୍ତୁ‌। ନଚେତ୍ ସେ ସଜନା ପତ୍ରକୁ ଗୁଣ୍ଡ କରିକି ଆପଣ ରାତିରେ ଖାଇସାରିଲା ପରେ ଗୋଟେ ଚାମଚ ହେଲେ ଖାଆନ୍ତୁ। ଏମିତି ଇଏ କରୁଚନ୍ତି। ତା ଗୋଟେ ଭେରସୁଆଁ ଗଛ ଆପଣ ଜାଣିଥିବେ ତା ପତ୍ର ବି ବହୁତ୍ ଔଷଧୀୟ ଗୁଣ ଅଛି କି ମାନେ ଯୋଉ ଗଛ ପତ୍ର ବାଡି ବଗିଚାରେରେ ସବୁ ଅଛି ତା ଭିତରେ ଆମେ କିଛି ଜାଣିନେ। ବୋହୁତ ଔଷଧିୟ ଗୁଣ ଅଛି। ଆମେ ଉଁ ଆମେ ଭାବୁଚେ ଯେ ନାଇଁ ଗଛ କାଇଁ ଲଗେଇ ଆଉ ଉପାଡିକି ଫୋପାଡି ଦବା। ଆଉ କଣ ଦରକାର ଅଳିଆ ଆବର୍ଜନ ହଉଚି। ସେ ଜିନିଷ ଟା ଭୁଲ। ହଁ, ଗଛ ତ ଗୋଟେ ଲଗେଇାଲା ମାନେ କେତେଟା ଉପକାର ସେରା ଯିଏ ଲାଗଉଚି ସିଏ ଜାଣିଚି। ହଁ ସବୁ ଜିନିଷରେ ଔଷଧୀୟ ଗୁଣ ଅଛି। ଗ-ଗଛଟା ବହୁତ୍ ହି ଭଲ ଆଜ୍ଞା।
ସଜନା ଶାଗ ଆଉ ଆମର ଯୋଉ ସଜନା ଛୁଇଁ
ଆଚ୍ଛା।
ଏଇଟା ଦେହ ପାଇଁ ବହୁତ୍ ଭଲ। ସବୁ ସାଡେ ଡକ୍ ହଁ ପା ବହୁତ୍ ଡାକ୍ତର ମାନେ ବି ଆମର କହୁଚନ୍ତି। ଯେ ସଜନା ଛୁଇଁ ଆଉ ସଜନା ଗଛ ହେଲା। ଏ ସଜନା ଛୁଇ ସଜନା ଶାଗ ହେଲା। ହେଁ ହଁ ଖାଇବା ପାଇଁ ଆମର ବି ଆଜି ହେଇଥିଲା ସଜନା ଶାଗ। ମୋର ବହୁତ୍ ସ ସଜନ ଶାଗ ଛୁଇଁବି ଛୁଇଁବି ହେଇଥିଲା।
ହଁ ହୁଁ ହୁଁ ହୁଁ ଆପଣ ବା ହୁଁ
ଆ ସୋସିଆଲ ମିଡିଆରେ ହେଲା ଜଣେ ବେପାର କରୁଛନ୍ତି। ଆମର ସଜନା ଛୁଇଁରେ ଯୋଉ ସଜନା ଛୁଇଁର ଗୁଣ୍ଡ କରିକି ସେ ଗୋଟେ ମାନେ କଣ କହିଲେ ଯୋଉ ଚୁନା ବଡିଆ ବାହାର କରୁଛନ୍ତି ହେଲା। ହଁ ପାଉର ଭଳିଆ ହଁ ତାକୁ ଖାଇବା ପାଇଁକା ସିଏ ସଜନ ଜଣେ ବେପାର କରୁଛି ସଜନା ଛୁଇଁ ଆଉ ସଜନା ଶାଗ ହେଲା ଏଥିରେ କରୁ ମାନ ବହୁତ ବଢିଆଇସ ଇନକମ୍ କରୁଛି।
ହୁଁ ହୁଁ ନା ସେଇଟା ତ ନିଶ୍ଚିନ୍ତ କିନ୍ତୁ ଏବେ ଦେଖା ହଉଛି ମାଛ ମାସରେ ଯେତିକି ଟ ଭିଟ ସବୁ ଅଛି ନାହିଁ। ଏ ଅଛି ଆ ଦେରେ ବେଶୀ ସଜନା ଛୁଇଁ ହଉ, ସଜନା ଶାଗ ଗୋଟେ ହଉ, ଭେଣ୍ଡି ଗୋଟେ ଯାହା ହଉ, ଆମେ ପିଲାଦିନେ ପାଠ ପଢ଼ିଥିଲେ ଭେଣ୍ଡି ଗୋଟେ ଭଲ ପରିବା, କିନ୍ତୁ ଏବେ ଦେଖନ୍ତୁ ଗମେଣ୍ଟ ଡାକ୍ତର ମାନ କହୁଛନ୍ତି ଯେ ଭେଣ୍ଡି ସଦାବେଳେ ଖାଆନ୍ତୁ, ଏ ମଧୁମେହ ରୋଗ ପାଇଁ ଭେଣ୍ଡି ଟା ବହୁତ୍ ବଢିଆ। ତା ପାଣି ଟା ଆପଣ ରାତିରେ ବତୁରେଇ ସେ ପାଣି ଟା ସକାଳୁ ପିଇଵେ, ତା ନାଳ ଅଂଶଟା ଯଉ ସେଟ ଆମର କୋଲେ ଛ ଉ ପାଇଁ ଆଉ ମଧ୍ଧୁମେହ ପାଇଁ ବହୁତ୍ ବଡ ଉପକାରୀ ସେଇଟା।
ଓହଁ ମୁଁ ଏଇଟା ଜାଣିନଥିଲି ଭେଣ୍ଡି ଟା ଜାଣିନଥିଲି ସଜନ ଟା ଜାଣିଥିଲି ଭେଣ୍ଡି ଏଇଟା ଆପଣ କହିଲା ପରେ ମାନେ ଶୁଣୁଛି ନୂଆ ବି ଭେଣ୍ଡି କୁ ପାଣିରେ ବତୁୁରୀ ଦେଇଦବ ରାତିରେ।
ହଁ ରାତିରେ ଭେଣ୍ଡି ଟାକୁ ଆପଣ କାଟିଦେବେ ତା ମଝିରୁ ଚିରି ଦେବେ ଛୋଟ ଛୋଟ କରିଥିଲନ୍ତୁ ବଡ କରିୁ ଯାହା ଯେମିତି କରିବେ ତାକୁ ରାତିରେ ପାଣିରେ ଭିଜେଇ ଦେବେ ଭିଜିଲଲା ପରେ ସକା କକାଳ ସେ ଭେଣ୍ଟା ଛାଣିଦବେ। ହାତରେ ଛାଣି ଦେବେ କିଛି କହୁତ କପା ଫଡା କିଛି ଚାଷା କିଛି ଛାଣିବେନି ହାତରେ ଆପଣ କାଢିଦେବେ‌‌। ତା ନାଳ ପାଣିଟା ସେଇଟା ଆପଣ ଖାଲି ପଟରେ ପିଇବେ।
ସେଇଟା ଆପଣଙ୍କର ସୁ ମଧୁମୟ କମିବ। ଆଉ କୋଲେଷ୍ଟ୍ରଲ୍ ଆପଣଙ୍କ କମେଇବ ସେ ଜନିଷ ଟା।
ଆଜ୍ଞା।
ଆଉ ଲୋକ ଆଜିକାଲି ବୁଝିପାରୁନାହାନ୍ତି ଏ ଗଛ କାହିଁକି ଲଗେଇବା କଣ ଇଏ କରିବା। କିନ୍ତୁ ସରକାର କହୁଛି ପ୍ରତ୍ୟେକ ଲୋକ ଘରେ ଘରେ କେ ମାନେ ଜଣଙ୍କ ବି ସୋ ଦୁଇ ଦୁଇ ଟା ଗଛ ଲଗାନ୍ତୁ।
ନିଶ୍ଚିନ୍ତ ନିଶ୍ଚିନ୍ତ। ହୁଁ ଦେଖୁନାହାନ୍ତି ଆମେ ଯୋଉ ଯାଉଛେ ବାଟରେ ପାଟରେ ଯୋଉଠି ଗଛ ନାହିଁ ସେଠି କେମିତି ଗରମ ଲାଗୁଛି। ସମସ୍ତେ କାଇଁ ଛାଇ ମୂଳେ ଯାଇ ଠିଆ ହେଇଯାଉଛନ୍ତି।
ହୁଁ ହୁଁ ହୁଁ। ଗୋଟେ ଗଛ ବା କିଛି ଫଳ ଫୁଲ ନଦେଲେ ବିି, ତା ଛାଇ ଟା ହେଲା ଆଶ୍ରୟସ୍। ସେ ଜିନିଷଟା ମଣିଷ ବହୁତ ଉପକାର ପାଏ। ସିଏ ଏବେ ଫଳ ଫୁଲ ନ ଦଉ ବ କଣ ହେଲା। କିନ୍ତୁ ଗଛ ଟା ବଢି଼ଗଲା ପରେ ସେ ତ ଛାଇ ଆମ ଟିକେ ଦଉଛି ନା।
ମେନ୍ ଜିନିଷ ଦଉଛି କି ନାଇଁ ଅମ୍ଲଜାନ
ହୁଁ ହୁଁ ସେଇ ଜିନିଷଟା। ବହୁତ ଉପକାର ବଞ୍ଚି ପାରିବନି ଆମେ। ଆପଣ ଦେଖୁନାହାନ୍ତି ଗୋଟେ ବାହ ହଁ ଗୋଟେ। ଗୋଟୋଲ ହେଇ ବ ଖାଲ ଭିତରକୁ ଆପଣ ଦେଖିବ ପଳେଇବେ ତା ଭିତରୁ ଅମ୍ଳଜାନ ନଥିବ। ମଣିଷ କେମିତି ଲାଗେ ଅଣନିଶ୍ଵାସ ଲାଗେ ଆଉ ସେଇଭଳିଆ। ସେଇଭଳିଆ ଆପଣ ଚିନ୍ତା କରଦୁ ଗୋଟେ ଜାଗାରେ ଗଛ ଭିତରେ ଯଦି ନଥିବ ଆମକୁ କେମିତି ଲାଗିବ। ସେ ପରିସ୍ଥିତି ରେ।
ଆଗକୁ ତ ଯାହା ଜଣା ପଡୁଛି ଆମେ ସମସ୍ତେ ଅକ୍ସିଜେନ ଥଳି ଧରିକି ବୁଲିବା। ଯୋଉ ରେଟ ରେ ସତକଥା ନୁହେଁ।
ହୁଁ।
ଯୋଉ ରେଟରେ ଗଛ କଟା ହଁ।
ହୁଁ। ଲୋକ ଯଦି ସମ ସମସ୍ତେ ଲୋକ ଯଦି ଏଇ ଜିନିଷ ଟା ବୁଝିପାରନ୍ତେ ଲୋକ ଦେହଲେ ହୁଅନ୍ତା ସଚେତନ ହେଇଯାଆନ୍ତେ ସେ ଲୋକ ଟା ବୁଝି ପାରୁନାହାନ୍ତି କଣ କରିବ। ଶହେ ଲୋକରୁ ଯଦି ଆପଣଙ୍କ ମାନେ ସତୁରି ଲୋକ ବୁଝିଯିବେ ତାହେଲେ ଠିକ୍ ଠାକ୍ ଚାଲିବ। ଆଉ ଶହେ ଲୋକରୁ ଯଦି ଆପଣ ଦଶ ଜଣ ଯଦି ବୁଝିବେ। ଆ ସେ ଜିନିଷଟା କୋଉଠ ହବ ସେ ଜିନିଷ ଟା ହେଇପାରିବନି।
ଆଜ୍ଞା ସେଇଟା ତ ସତ କଥା ଆଉ ଯୋଉ ରେଟ ରେ ଗଛ କା ଉଟୁଛନ୍ତି ହେଲା ମାନେ ଆଗ କୁ ଆମମାଙ୍କୁ ଗୋଟେ ଅମ୍ଳଜାନ ଥଳି ଧରିକି ପଛ ପଟେ ବୁଲିବାକୁ ପଡିବ।
ହୁଁ ବୁଲିବାକୁ ପଡିବ।
କଟକରେ ଏବେ ଗୋଟେ ଦେଖିଥିବେ ନ୍ୟୁଜ କଟକ ନା କୋଉ ଜାଗା ମୁଁ ଜାଣିନି। ମାନେ ଯୋଉ ମାନେ ଗୋଟେ ଗୋଟେ ଗାଁ ନା କଣ ଏମିତି ଥିଲା ମାନେ ଆମର ଯୋଉ ସରକାର ଗମେଣ୍ଟ ଓଡ଼ିଶା ସରକାର। ଗଛ କାଟିବା ପାଇଁ ଯାଉଥିଲେ ସେ ଲୋକମାନେ ସେ ଗଛକୁ ଜାବୁଡିକି ଧରିଥିଲେ ଦେଖିଥିବେ ଏଇଟା।
ନା ମୁଁ ମାରକରିନି କି ଦେଖିନି ଏଇଟା ଜିନିଷଟା।
ଆଚ୍ଛା ନ୍ୟୁଜ ରେ ଗୋଟେ ଭାଇରାଲ ହେଇଥିଲା ଏ ଜିନିଷଟା।
ହୁଁ ହୁଁ।
ସେଇଟା ଗୋଟେ ଏମିତି ହେଇଥିଲା।
ଆଚ୍ଛା ଆଚ୍ଛା ନାଇ ସେ ସମ୍ବାଦ ଟା ମୁଁ ଶୁଣିନି।
ଆଜ୍ଞା।
ଆଉ ହଁ ମୁଁ କହିଲି ମୋବାଇଲ୍ ଫୋବାଇଲ ମୋର ଦେଖି କାଇଁ ବାହାରିନି। କି ନାଇଁ ମୁଁ ଆପଣ ଶୁଣିଥିବେ କଣ ହବ ଆଉ ହୁଁ ହୁଁ। ହୁଁ ହୁଁ।
ପଟାଟା ଯେମିତି ପୁରା ମାନେ କହିବାକୁ ଗଲେ ଗ୍ୟାସ୍। ପାଇଁ ବଢିଆ ନୁହେଁ।
ମଶା ଟା ରୁ ଯୋଉଟା ରୋଗଟା ହୁଏ ଆଉ ସେ ଜିନିଷ ଟା ହଁ ଡେଙ୍ଗୁ ଡେଙ୍ଗୁ ରୋଗ।
ହଁ ହଁ ହଁ।
ଡେଙ୍ଗୁ ରୋଗ ସେଇ ସେଇଟା ଆମର କଣ କହିଲେ ଏ ଯୋଉ ତା ବାତି କିି ପତ୍ର ଟା ପତ୍ରଟା ବାଟି ସେତିକି ତାକୁ ପିଇବେ ଦେଖେ ତାକୁ ମାନେ ଜ୍ଵର ଟା ସେଇଥିପାଇଁ ଖାଆନ୍ତି। ମୁଁ ଜାଣିନଥିଲି ଡେଙ୍ଗୁ ଜର ଯେତେବେଳେ ହୁଏ ସେ ଜଣେ କହିଛନ୍ତି ରା କଲେ ସଜନା ଏଇ ଯୋଉ ସରି ଆମର ଅମୃତଭଣ୍ଡା ପତ୍ର। ପୁରଟ ବାଟିକି ପିଅନ୍ତୁ ଟିକେ ଭଲ ହବ ତ ଅଛି କିନ୍ତୁ ଏଟା ଆମ ଗାଁ ଗହଳି ଯେମିତି ମାନେ ସାଧାରଣ ଉପଚାର ଗୋଟେ କରାଯାଏ।
ଆଜ୍ଞା।
ହୁଁ ସବୁ ଅଛି। ହୁଁ। ଆଉ ସବୁ ଜିନିଷ ଆଜ୍ଞା କୁହନ୍ତୁ।
ଆମ ଘର ଆମ ଆମ ବାଇରେ ବି ଆମେ ଲଗେଇଛୁ ନଡିଆ ଗଛ। ତାପରେ ପଣସ ଗଛ। ଶାଗ ସଜନା ଶାଗ ଗଛ। ତାପରେ ଆମର ଯୋଉ ଭଣ୍ଡା ଗଛ ଆଉ କାକୁଡି ଗଛ ବି ଲାଗିଥିଲା। କି କାକୁଡି ଗଛ ଟା ଆମର ମୁଁ କେହି ଯତ୍ନ ନେଇପାରିଲନି ସେଇଥିପାଇଁକା ଆମର ଆଉ ସେଇଟା ନାହିଁ।
ଯେକୌଣସି ଗଛ ଲଗାନ୍ତୁ ଯେକୌଣସି ଗଛ ଲଗନ୍ତୁ ଯାହା ବଳେ ଉପକାରିତା।
ହ
ଆପଣ ଭାବନ୍ତୁ ମୁଁ ଏ ଗଛ ଲଗେଇଲେ କିଛି ଦରକାର ଆସିବେନି ସେ ଜିନିଷ ଭୁଲ ଏଇଟା। ଆପଣ ଯେକୌଣସି ଗଛ ଛି ଲଗାଯାଉଛି ସେଟା ସବୁଥିରୁ ଉପକାରିତା ଅଛି। ହୁଁ ମଣିଷ ସେମାନେ ସମସ୍ତେ ବି ଗୋଟେ ଗୋଟେ ଗଛ ଲଗେଇବା କଥା। ଗୋଟେ, ଦୁଇଟା ଗଛ ଲାଗିଲେ ବହୁତ ଉପକାରେ ସେରା ଆସିଲ।
ମ
ଏଞ
ଆଜ୍ଞା। ଭାଇନା ଆପଣ ମୋର ଏଇ କଲ ଟା କାଟନ୍ତୁନି ହେଲା ମୋର ଟିକେ ଗୋଟେ କଲ ରେ ମାନେ କମ ହେଇଯାଇଥିଲା। ତ ଆମେ କଥା ହେଇକି ଏଟା ଆଡଜେଷ୍ଟ କରି ଦବା ହେଲା କି? ହଁ ଆଉ ଆପଣଙ୍କ ବାଇରେ କୋଉ କୋଉ ଗଛ ଅଛି କୁହନ୍ତୁ?
ପିଜୁଳି ଗଛ ଅଛି, ଭଣ୍ଡା ଗଛ ଅଛି, ଆମ୍ବ ଗଛ ଅଛି ଆଉ ଭେରସଙ୍ଗ ଗଛ ସେଟା ମାନେ ଯୋଯୋଉ ବୋଲି ମାନେ ତମେ ପଇସା ପତ୍ର ହଉ କିମ୍ବା ଭଲ ପାଇବା ହଉ ଯେକୌଣସି ଯୋଉ ଜାଣିିତବ କି ତା ଡବଲ ହୁଏ। ଆମ ବାହରେ ସେମିତି ମାନେ ସବୁଆଡୁ ସବୁ ଲୋକ କେତେ କୁଆଡେ ଲୋକ ଆସିକି ନିଅନ୍ତି ଅମୃ ମାନେ ଭେରଷଙ୍ଗ ପତ୍ର। ମାନେ ବଣ ହେଲା ବେଳେ ବର୍ଷା ର୍ସପ ଆପଣ ଇ ଡାଲମା ଫାଲମା ରେ ପକାନ୍ତିନି ଛୁଙ୍କ କରନ୍ତି ବି। ଭୃସୁଙ୍ଗ ହଁ ହଁ ଭୁଶ ଭୃସଙ୍ଗ ପତ୍ର। ହୁଁ ଭୃସଙ୍ଗ ପତ୍ର
ଆଛା ଆଉ ଗୋଟେ ଧନିଆ ପତ୍ର ବି ପଡେ ଧନିଆ ପତ୍ର ଆଜ୍ଞା। ଆଚ୍ଛା। ଆପଣ ଆପଣଙ୍କ ଜୀବନରେ କେତେଟା ଗଛ ଲଗେଇଛନ୍ତି?
ହୁଁ ଲଗଛ ପିଲା ବେଳେ ସେମିତି ତ ମୁଁ ଗଣନା କରିନି ଆଉ ମୋ ପିଲାଦିନେ ଯାହା ସେମିତି ଲଗେଇଥିଲି କିଛି
ହଁ
ହୁଁ
ଆଉ ଆଉ ଭାଇନା ଗଭର୍ଣମେଣ୍ଟ ଜବ୍ ପ୍ରାଇଭେଟ ଜବ ଭିତରେ ଆପଣ କଣ କହିବେ? ମାନେ ଏଇ ଜିନିଷ ଟା
ସେଟା ଗଭର୍ଣ୍ଣମେଣ୍ଟ ତ ଆପଣ ସରକାରଙ୍କ ପାଖରେ ମାନେ ଗୋଟେ
ମେ
କି ରହିବାଟା ହେ ଏଟାତ ଜିନିଷ ସରକାରୀ ଚାକିରି କୁହନ୍ତି ଆଉ ଏମିତି ଆପଣ ପାଇବୁ ଦେଲେ କଣ ନିଜ ସ୍ଵାଧୀନ ଉପରେ ସେଇଟା ଇଏ କରେ ଆପଣ ଯୋଉ ମୁ କି ଚାହିଁବେ ସବୁ
ହଁ ମାନେ ସପୋଜ ଗଭର୍ଣମେଣ୍ଟ ଜବ ରେ ଆମର ଆମେ କଣ କଣ କଣ ଫ୍ୟାସିଲିଟିଚି ପାଉଛେ ମାନେ କଣ କଣ ସୁବିଧା ପାଉଛେ ହେଲା କିି ଆମର ଗଭର୍ଣମେଣ୍ଟ ଜବ ରେ ଯେମିତି ଟିକେ ଟାଇମ ଆମର କମ ସମୟ ଟା ସମୟ ଟିକେ ଆମର କମ ରହୁଛି ଯେମିତି ଆମର ଦଶଟାରୁ ଆମର ରହୁଛି ସମୟଟା ପାଞ୍ଚଟା ଆମର ଯୋଉ ସେକ୍ରଟାର ସଚିବାଳିଆ ଯୋଉ ଅଛି ମୋର ସେଇଠି ଯେତେବେଳେ ମାନେ ଗୋଟେ ଥିଲା ଗୋଟେ କାମଟେ ଥିଲା ମୁଁ ଯାଉଥିଲି ସେଠି ତାଙ୍କର ଦଶଟା ରୁ ପାଞ୍ଚଟା ଥିଲା କିନ୍ତୁ ପ୍ରାଇଭେଟ ଗଟେ ଆମର ଯୋଉରେ ଦେଖିବେ କଣ କେମିତି ଦଶଟା ରୁ ସାତଟା ହଉ ଆଠ ଆଠଟା ହଉ ନଅଟା ହଉ ତାଙ୍କର କ ଟାଇମ୍ କିଛି ଠିକ ନଥାଏ ନୁହେଁ କି ଆଉ ତାପରେ ଆମର ଯୋଉ ପ୍ରାଇଭେଟ ଜବ ରେ କଣ ଅଧିକ